ହ୍ୟାଲୋ।
ବନ୍ଧୁ ନମସ୍କାର। ବନ୍ଧୁ କଣ କରୁଛନ୍ତି?
ବନ୍ଧୁ ଏବେ ଯେହେତୁ କିଛି ସମୟ ପରେ ଏଇଠି ଆମ ଗ୍ରାମ ଦେବନ୍ତୀଙ୍କ ନିକଟରେ ଖେଳ ଆ ଖେଳ ହୁଏ ଖେଳ ହୁଏ ସେ ସେଥିପାଇଁ କିଛି ସାଙ୍ଗ ମାନେ ଏଠି ଡାକୁଛନ୍ତି ଖେଳିବା ଯିବା ପାଇଁ। ତାଙ୍କୁ ମନା କରିଦେଲି ଦେହଠୁଁ ମୋର ସେଥିପାଇଁ ଦେହ ଅସୁସ୍ଥ ଲାଗୁଛି ସେଥିପାଇଁ ମୁଁ ତାଙ୍କୁ ମନା କରି ଫିଲିଡିକୁ ଖେଳିବାକୁ ଯାଇଁ ପାରିବିନି ଏବେ।
ଓ ହୋ ବନ୍ଧୁ କଣ ହେଇଛି ଆପଣଙ୍କ ଦେହ?
ଯେହେତୁ ଋତୁର ପରିବର୍ତ୍ତନ ଯୋଗୁ ଟିକେ ଥଣ୍ଡା ଏବଂ ମୁଣ୍ଡ ବିନ୍ଧା ବିନ୍ଧି ହଉଛି। ସେଥିପାଇଁ ମୁଁ ତାଙ୍କୁ ମନା କରିଦେଲି।
ଓ ହୋ ବନ୍ଧୁ ଆପଣ କିଛି ଔଷଧ ନେଇଛନ୍ତି କି ଡକ୍ଟର କୁ ଦେଖାଇଛନ୍ତି?
ଆଜ୍ଞା ମୁଁ ଔଷଧ କିଛି ନେଇଛି ମୋ ଭାଇ ଯେହେତୁ ଔଷଧ ଦୋକାନ ଛକରେ ଅଛନ୍ତି ସେଥିପାଇଁ ସିଏ ବଜାରରେ ଅଛନ୍ତି ସିଏ ଔଷଧ କିଛି ଆଣିଥିଲେ। ମୁଁ ଔଷଧ ନେଇଛି ଏବଂ ଦେହ ଟିକେ ଠିକ ଲାଗୁଛି କିନ୍ତୁ ଏବେ ଯଦି ଖେଳିବାକୁ ମୁ ପଳେଇବି
ଆଜ୍ଞା।
ବେଶୀ ଖରାପ ହେବାର ସମ୍ଭାବନା ଅଛି ସେଥିପାଇଁ ମୁଁ ଖେଳିବାକୁ ଗଲିନି।
ନାଁ ଯାହାକି ଆପଣ ଭଲ ଏକ ଭଲ ଇଏ କରିଛନ୍ତି ବୁଝିଲେ ଏବେ ବର୍ତ୍ତ ବର୍ତ୍ତମାନଟି ଦେହ ଭଲ ହେଇଗଲା ପରେ ଆପଣ ଖେଳିବାକୁ ସବୁଦିନ ଯାଇପାରିବେ ବର୍ତ୍ତମାନ ଦେହଟି ଖରାପ ହେଇଗଲେ ଆପଣଙ୍କର ବହୁତ ଅସୁବିଧା ହେବ ବୁଝିଲେ ଯାହା ଫଳରେ କି ଆପଣ ଭଲ ବିଚାର କରିଛନ୍ତି। ବନ୍ଧୁ ଶୁଣନ୍ତୁ ମଁ ଆ ହ୍ୟାଲୋ ଆପଣ ଆମ ଗ୍ରାମ ଆମ ଗ୍ରାମ କଥା ଆପଣ ଜାଣିଛନ୍ତି ନାଁ ଜାଣିନାହାନ୍ତି ଆମ ଗ୍ରାମରେ କାଲି କଣ ହେଇଛି?
ନାଇଁ ବନ୍ଧୁ ଜାଣିନି କଣ କହୁନାହାନ୍ତି?
ବନ୍ଧୁ ଆମ ଗ୍ରାମରେ କାଲି ଏକ ମାଟି ତଳୁ ବୁଝିଲେ
ଆଜ୍ଞା।
ଏକ ଶିବ ଲିଙ୍ଗଟି ଏଁ ମଁ ଉଁ ପାଇଛୁ ବୁଝିଲେ ବାହାରିଛି ଯାହା ଫଳରେ କି ଆମ ଗ୍ରାମକୁ ପ୍ରତ୍ୟେକ ଲୋକ ଆସୁଛନ୍ତି ଦେଖିବାକୁ ବୁଝିଲେ। ଆପଣ ତ ଜାଣିଛନ୍ତି ଆପଣ ଆମ ଦେଶଟି ହେଲା ଠାକୁରମୟ ଦେଶ ବୁଝିଲେ।
ଆଜ୍ଞା।
ଠାକୁର ବିଶ୍ଵାସୀ ଦେଶ ସେଥିପାଇଁ ସବୁ ଲୋକ ମଧ୍ୟ ବିଶ୍ଵାସ କରନ୍ତି ଆମେ ମଧ୍ୟ ଠାକୁରଙ୍କୁ ବହୁତ ବିଶ୍ଵାସ କରୁ ବୁଝିଲେ ବନ୍ଧୁ।
ଆଜ୍ଞା।
ଯାହା ଫଳରେ ଲୋକ ବହୁତ ଆସୁଛନ୍ତି ଆମ ଗାଁ ଗ୍ରାମକୁ ଦେଖିବାକୁ। ତମେନା ଆଁ ମଧ୍ୟ ଆମର ପ୍ରିୟ ବିଧାୟକ ମଧ୍ୟ ଆମ ଗ୍ରାମକୁ ଆସିଥିଲେ। ବୁଝିଲେ। ଯାହାକି ସେ ଆମ ଗ୍ରାମକୁ କୋଡିଏ ହଜାର ଟଙ୍କା ମଧ୍ୟ ଦେଇକି ଯାଇଛନ୍ତି ଏବଂ ଆଗକୁ ମଧ୍ୟ ଅର୍ଥ ଦେବେ ବୋଲି କହିଛନ୍ତି ଏବଂ ଯୋଉଁ ଜାଗାରେ ଠାକୁର ଭାରିଛନ୍ତି ସେଇ ଜାଗାରେ ଏକ ମନ୍ଦିର ତୋଳିବାକୁ ଆମ ଗ୍ରାମରେ ଏକ ବୈଠକ ମଧ୍ୟ ବସିଛି, ବୁଝିଲେ ବଧୁ।
ଆଜ୍ଞା।
ବନ ବନ୍ଧୁ ବ ମନ୍ଦିର ହେବା ମାତ୍ରେ ଆପଣ ଆପଣଙ୍କ ପରିବାର ସ ତ ଆମ ଗ୍ରାମକୁ ନିଶ୍ଚିତ ଭାବରେ ଆସିବେ, ବୁଝିଲେ।
ଆଜ୍ଞା।
ଠାକୁର ଦର୍ଶନ ଥରେ କରିବେ ଏବଂ ମୁଁ ମଧ୍ୟ ଠାକୁରଙ୍କୁ କହିବି, ଆପଣଙ୍କ ପରିବାର ମଧ୍ୟ ମଙ୍ଗଳମୟ ରୁହନ୍ତୁ ବୁଝିଲେ।
ଆଜ୍ଞା ବନ୍ଧୁ ଆପଣ ହଁ କୁହନ୍ତୁ। ମୁଁ କହିଲି ବନ୍ଧୁ ଆପଣ ହେଉଛନ୍ତି ଭାଗ୍ୟଶାଳୀ, ସୌଭାଗ୍ୟଶାଳୀ ଆ ଆପଣଙ୍କ ଗ୍ରାମରେ ଆ ସ ସ୍ଵୟଂ ଶି ଶିବ ଉଦ୍ଭାବନ ହେଇଛନ୍ତି। ଏବଂ ଆପଣ ଆପଣଙ୍କ ଗ୍ରାମ ଲୋକମାନେ ମଧ୍ୟ ସୌଭାଗ୍ୟଶାଳୀ। ଆପଣ ଗ୍ରାମରେ ଯେହେତୁ ମନ୍ଦିରରେ ତୋଳିବା ପାଇଁ ମଧ୍ୟ କିଛି ହୋଉଛି। ବିଶେଷ୍ ଆଉ ମାନେ ବିଚାର କରଛନ୍ତି କି ଆପଣ ଗୋଟେ ଆପଣଙ୍କ ଗ୍ରାମରେ ମନ୍ଦିରଟେ ତୋଳିବେ ଏବଂ ଆପଣଙ୍କ ବିଧାୟକ
କେବଳ ଆମର ବିଚାର କରିବାଟେ ମନ୍ଦିରଟି ହୋଇଯିବ ନାହିଁ। ଆପଣ ତ ଜାଣିଛନ୍ତି, ମନ୍ଦିର ହେଲେ ମଧ୍ୟ କେ ଠାକୁରଙ୍କର ଗ୍ରାମରେ ଏକ ଭଲ ଶକ୍ତି ଭଳି ଲାଗିବ ଯେ। ନିଜକୁ ମଧ୍ୟ୍ୟ ଭଲ ଲାଗିବ ଯେ ଆମ ଗ୍ରାମରେ ଏକ ମନ୍ଦିର ଅଛି, ଯାହା ପାଖରେ ଆମେ ଯାଇ ଟିକେ ବସି। ଠାକୁରଙ୍କୁ ଦର୍ଶନ କରି, ଟିକେ ବୁଲାବୁଲି କରି, ବସା ବସି କରି, ଆସିବା ପାଇଁ ଭଲ ଲାଗିବ। ହେଲେ ଆମ ଗ୍ରାମର କିଛି ଲୋକ ବୁଝିଲେ
ଆଜ୍ଞା
ଏହା ବୁଝୁନାହାନ୍ତି ଏବଂ କହୁଛନ୍ତି ଯଦି ଠାକି କୌଣସି ପ୍ରକାରେ ବିଧାୟକ ଏବଂ କୌଣସି ପ୍ରକାର ବଡ ଲୋକ ଯିଏକି ଆମ ଗ୍ରାମକୁ ଠାକୁର ଦେଖିବାକୁ ଆସୁଚନ୍ତି। ସେ ଯାହା ପଇସା ଦେବେ, ଆମେ ତାହା ସେଇ ପଇସାକୁ ମନ୍ଦିରରେ ନ ଲଗାଇ ଆଉ କୌଣସି କାମ ଗ୍ରାମରେ ଲଗାଇବା, ତାହା ଫଳରେ ଉଁ ସେ କହିବା କଥା ଗ୍ରାମର ଉନ୍ନତି ହେବ, କିନ୍ତୁ ଆମ ଗ୍ରାମରେ ବହୁତ ଲୋକ ଏହା ଚାହୁଁନାହାନ୍ତି। ଆମ ଗ୍ରାମରେ ସର୍ବାଧିକ ଲୋକ ଚାହୁଁଛନ୍ତି ଯେ ସେଇ ଜାଗାରେ ଏକ ମନ୍ଦିର ତୋଳା ଯାଉ, ଯାହା ଫଳରେ ସମସ୍ତ ଚିରଉପ୍ରକୃତ ହୁଅନ୍ତୁ ବୁଝିଲେ, ଏବଂ ଆମ ଗ୍ରାମରେ ଆମ ଗ୍ରାମରେ ମଧ୍ୟ ବନ୍ଧୁ ଶିବ ମନ୍ଦିରଟି ନାହିଁ ବୁଝିଲେ। ଯାହା ଫଳରେ ଠାକୁର ଆମ ଗ୍ରାମକୁ ନିଜେ ଆସିଚନ୍ତି। ହେଲେ କିଛି ଲୋକଙ୍କ ଦ୍ଵାରା ମାନେ କିଛି ଲୋକଙ୍କ ପଇସା ଖାଇବା ଦ୍ଵାରା, ଆମ ଗ୍ରାମରେ ସେ ମନ୍ଦିର ଟିଏ ନ ହେଇପାରେ, ଯାହା ଲାଗୁଚି କାରଣ ଆପଣ ଜାଣିଥିବେ ମନ୍ଦିରକୁ ବିରୋଧ କରୁଥିବା ଲୋକ କେତେ ତଳେ ନିଚ ନିଚ ଲୋକ ହେଇଥିବେ ଆପଣ ଜାଣିଥିବେ।
ଆଜ୍ଞା ବନ୍ଧୁ
ତ ବନ୍ଧୁ ଆମେ କଣ କରିବୁ ଯେ ଆମ ମନ୍ଦିରଟି ତୋଳା ଯିବ ଆପଣ କିଛି କୁହନ୍ତୁ?
ହୁଁ ମୁଁ କହୁଥିଲି ବନ୍ଧୁ ଆପଣଙ୍କର ଯଦି ସଠିକ୍ ପରିଚାଳନା। ଏବଂ ସଠିକ୍ ପରିଚାଳକ ଥିବେ ତାହେଲେ ଆପଣଙ୍କର ଗ୍ରାମରେ ନିଶ୍ଚିନ୍ତ ସୁନ୍ଦର ଭାବରେ ଗୋଟେ ମନ୍ଦିରଟିଏ ତୋଳ ଯାଇ ପାରିବ, ଏବଂ ଯଦି ଉ ଆପଣ ସଠିକ୍ ପରିଚାଳକ ନଥିବେ ତାହେଲେ ଆପଣଙ୍କର ଗ୍ରାମରେ ସେ ଅ ଖର୍ଚ ସେଇ ଟଙ୍କା ଗୁଡିକ ଅ ଅନ୍ୟ କାର୍ଯ୍ୟ ହବ ବୋଲି ଗାଁରୁ ଟଙ୍କା ଗୁଡ଼ିକ ଖର୍ଚ୍ଚ ମଧ୍ୟ ହେଇଯାଇପାରେ ଏବଂ ସମସ୍ତେ ଏତେ ଟଙ୍କାକୁ ବାଣ୍ଟି ବି ମଧ୍ୟ ନେଇ ପାରନ୍ତି। ଆପଣ ଯଦି ଆପଣଙ୍କ ଗାଁ ରେ ଯଦି ସେପରି ଲୋକ ଥିବେ, ତାହେଲେ ବିଧାୟକ ଯଦି ଠିକ ଥିବେ ତାହେଲେ ଆପଣ ସେଥିରେ କିଛି ବିଚାର କରି, ଆଲୋଚନା କରି ସେ ମନ୍ଦିରଟିକୁ ତୋଳିବା ପାଇଁ ଯଥାଶୀଘ୍ର ତୋଳିବା ପାଇଁ କିଛି ଆ ଆଲୋଚନା କରିବି ଆ ଆପଣ ଯଦି
ଆମ ଗ୍ରାମରେ ବର୍ତ୍ତମାନ ବୈଠକ ବସିଥିଲା, ବୁଝିଲେ?
ଆଜ୍ଞା।
ଯାହାକି ଦିନ ବାରଟା ବେଳେ ବୈଠକ ବସିଥିଲା। ଏବେ ଏବେ ଏବେ ମଧ୍ୟ ବୈଠକ ବସି ଅଛି। ବୁଝିଲେ? ଯାହାକି ମାନେ ବୈଠକରେ ମଧ୍ୟ ମୁଁ ଏବଂ ମୋର ବାପା ଯାଇଥିଲୁ। ଯାହାକି ବୈଠକରେ ଆମେ ଜାଣିବାକୁ ପାଇଲୁ ଯେ ଆମ ଗ୍ରାମରେ ପ୍ରତ୍ୟେକ ଘରୁ ଶହେ ରୁ ପାଞ୍ଚଶହ ଟଙ୍କା ଭିତରେ ଚାନ୍ଦା ନିଆଯିବ ବୁଝିଲେ, ଯାହା ଫଳରେ ନିଜ ପଇସାରେ ନିଜ ମନ୍ଦିର ତୋଳିବାକୁ ଯେଉଁ ଆନନ୍ଦ ଲାଗିବ ଯାହାକି କୌଣସି ନେତା ମଧ୍ୟ ଆପଣଙ୍କୁ କହିପାରିବେ ନାହିଁ ଯେ ଏଇ ମନ୍ଦିରକୁ ଆମେ ତୋଳିଥିଲୁ ବୁଝିଲେ। ସେଥିପାଇଁ ଆମ ଗ୍ରାମବାସୀ ଭାବିଛୁ ଯେ ଆମେ ନିଜ ପଇସାରେ ଏକ ମନ୍ଦିର ତୋଳିବୁ। ଏବଂ ଯାହାର ଅସୁବିଧା ହେଉଛି ତାଠୁ ଅର୍ଥ ଆଣିବୁ ନାହିଁ ବୁଝିଲେ। ତ ଏଇଭଳି କିଛି ନିଷ୍ପତ୍ତି ନେଇ ଆମେ ମନ୍ଦିର ତୋଳିବୁ ବୋଲି ଭାବି ସାରିଛୁ ବୁଝିଲେ ବନ୍ଧୁ। ତ ମୁଁ ସେଇଥିପାଇଁ ଭାବୁଛି ଆଗାମୀ ଦିନରେ ଆମ ଗ୍ରାମରେ ଏକ ଶିବ ମନ୍ଦିର ଥିବ। ବୁଝିଲେ, ଯାହା ଫଳରେ ଆମ ଗ୍ରାମକୁ ବହୁତ ଲୋକ ଆସିବେ ଏବଂ ଆମ ଗ୍ରାମକୁ ଭଲ ମଧ୍ୟ କହିବେ।
ଆଜ୍ଞା ଆପଣଙ୍କ ଗ୍ରାମ ଠାରୁ ବହୁତ ଦୂରରେ ଯେହେତୁ ହେଇଯାଉଛି ନିକଟସ୍ଥ ଗ୍ରାମର ଶିବ ମନ୍ଦିର ସେଥିପାଇଁ ଆପଣଙ୍କର ଯିବାକୁ ଟିକେ ଅସୁବିଧା ହଉଛି ଜାଗର କିମ୍ବା କୌଣସି ସୋମବାରରେ ଯୋଉମାନେ ବ୍ରତ କରୁଛନ୍ତି ସେମାନଙ୍କୁ ଯିବା ପାଇଁ ମଧ୍ୟ ଅସୁବିଧା ହଉଛି। ଆପଣଙ୍କର ଯଦି ମଝିରେ ଟେ ତୋଳାଯାଏ ଆପଣଙ୍କର ବହୁତ ଲୋକଙ୍କର ସୁବିଧା ହବ ଏବଂ ଅ ବୃଦ୍ଧ ଲୋକମାନେ ମନ୍ଦିର ଯାଇପାର ନଥିଲେ ସେମାନେ ମଧ୍ୟ ଆପଣଙ୍କ ନିକଟସ୍ଥ ମନ୍ଦିରରେ ଯାଇପାରିବେ। ଆଉ ମୋ ଦ୍ଵାରା ଯଦି କୌଣସି ସାହାଯ୍ୟ ହେଇପାରିବ ମୁଁ ମଧ୍ୟ ଆପଣଙ୍କର ମନ୍ଦିର ତୋଳିବା ପାଇଁ ସାହାଯ୍ୟ କରିବାକୁ ଚେଷ୍ଟା କରିବି।
ଧନ୍ୟବାଦ ବନ୍ଧୁ ଆପଣ ବହୁତ ବଡ କଥା କହିଲେ ଆପଣ ଆମ ଗ୍ରାମର ନ ହୋଇ ମଧ୍ୟ ଆପଣ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି, ହେଲେ କିଛିଟା ଲୋକ ଆମ ଗ୍ରାମରେ ଅସାମାଜିକ ଲୋକ ଗ୍ରାମର ହୋଇ ଏଇ ଗ୍ରାମରେ ବଡ ହୋଇ ଏଇ ଗ୍ରାମରେ ଏ ଚଳି ଆସିଛନ୍ତି ସେ ମଧ୍ୟ ବିରୋଧ କରୁଛନ୍ତି, ତ ଆପଣ ଭାବି ପାରନ୍ତୁ ସେ କେତେ ନିଚ ଲୋକ ହେଇପାରନ୍ତେ। ସେଥିପ୍ରତି ଆମେ ବହୁତ ଧ୍ୟାନ ଦେଇଛୁ, ଏବଂ କୌଣସି ପ୍ରକାର ମନ୍ଦିରର ଟଙ୍କାଟା ପଇସା କାହା ହାତକୁ ଦିଆଯିବ ନାହିଁ, ବୁଝିଲେ? ଆମ ସରପଞ୍ଚ ବାବୁ ମଧ୍ୟ ଏକ ଭଲ ଲୋକ ବୁଝିଲେ, ତାଙ୍କ ହାତକୁ ସବୁ ପଇସା ଆମେ ଦବାକୁ ଭାବୁଛୁ ଏବଂ ସିଏ ସବୁ ପ୍ରକାର ନିଷ୍ପତ୍ତି ନେବେ ଏବଂ ତାଙ୍କ ନିଷ୍ପତ୍ତି ଯାହା ଆମେ ସେୟା ମାନି ଏକ ମନ୍ଦିର ତୋଳିବୁ ଆଉ ଆମେ କିଛି ଜାଣିନୁ। ଆମେ ଏଇ ବୈଠକରେ ଏଇ ଗୋଟିଏ କଥା କହି ଆମେ ବୈଠକ ରୁ ଆସିଛୁ ବୁଝିଲେ ବନ୍ଧୁ?
ଆଜ୍ଞା ବନ୍ତୁ ମୁଁ କହିଲି ବନ୍ଧୁ ଆପଣ ଯୋଉ ହଉ କୁହନ୍ତୁ।
ନାଇଁ ନାଇଁ ବନ୍ଧୁ ଶୁଣନ୍ତୁ ଯାହା ଫଳରେ ମନ୍ଦିର ଟି ତୁଳା ହେଇଗଲା ପରେ ବୁଝିଲେ ଆମ ଗ୍ରାମରେ ତ ଲୋକ ଲୋକ ସବୁ ସମାନେ ସନ୍ତୁଷ୍ଟ ହେବେ, ମଧ୍ୟ ପାଖ ଗ୍ରାମ ଲୋକ ମଧ୍ୟ ସିଏ ମଧ୍ୟ ଆମ ଗ୍ରାମକୁ ଆସିବେ। ଯାହା ଫଳରେ ଆମ ଗ୍ରାମରେ ଅଧିକ ପ୍ରକାର ବ୍ୟବସାୟ ମଧ୍ୟ ହେଇପାରିବ। ଯେ ଏପର କିି ଆପଣ ତ ଜାଣିଥିବେ ଜାଗର ଜାଗର ଭଳି ଏକ ଭିଡ ଜାଗାରେ ଆମ ଗ୍ରାମକୁ ବହୁତ ଲୋକ ଆସିବେ ଯାହାକି ଗାଡି ନେଇକି ଆସୁଥିବେ। ଗାଡିରୁୁ ପାର୍କିଂ କରି କିଛି ପଇସା ଆମେ ରୋଜଗାର କରିପାରିବୁ ଏବଂ ସିଏ ଯୋଉ ଦାନ ପେଟିରେ ଦାନ ପେଟିରେ ପଇସା ମଧ୍ୟ ଦେବେ। ସେ ପଇସା ମଧ୍ୟ ଆମ ଗ୍ରାମରେ ଉନ୍ନତି ପାଇଁ ଲାଗିପାରିବ ବୁଝିଲେ ଏଭଳିସବୁ ବୈଠକରେ ସବୁ ନିଷ୍ପତ୍ତି ନିଆଯାଇଛି। ଆପଣଙ୍କୁ ତ ସବୁ କହିଦେଲି ଆପଣ ତାହେଲେ ଭାବୁଥିବେ ଆମେ ଆମ ଗ୍ରାମକୁ ଆଗେଇବା ପାଇଁ କେତେ କଣ ଚେଷ୍ଟା କରୁଚୁ। ଏଭଳି ଚେଷ୍ଟା ଅଛି। ଆଜ୍ଞା, କୁହନ୍ତୁ କୁହନ୍ତୁ।
ମୁଁ କହିଲି ସମସ୍ତେ, ଆପଣ ଯେପରି କହିଲେ କିଛିଟି ଲୋକ ଅଛନ୍ତି ସେମାନେ ମଧ୍ୟ ଚାହୁଁନାହାନ୍ତି କି ମନ୍ଦିରଟି ତଳେ ଯାଉ ସମସ୍ତଙ୍କ ଗ୍ରାମରେ ରେ କିଛି ଅସାଜରିକ ଲୋକ ଥାନ୍ତି ଯୋଉମାନେ ଚାହାନ୍ତିନି। କୌଣସି ଗ୍ରାମର କିଛି ତାହେଲେ ଆପଣ ଗ୍ରାମ ପାଇଁ ଭଲ ଏବଂ ଆପଣଙ୍କ ପାଇଁ ଭଲ।
ବନ୍ଧୁ ଆପଣଙ୍କ ଗ୍ରାମରେ କଣ ଏଭଳି ଲୋକ ଅଛନ୍ତି?
ଆଜ୍ଞା ନିଶ୍ଚିନ୍ତ ଆମ ଗ୍ରାମରେ ଅଛନ୍ତି ଖୁବ ବହୁତ ଲୋକ ଅଛନ୍ତି କିନ୍ତୁ ବହୁତ ଭଲ ଲୋକ ମଧ୍ୟ ଅଛନ୍ତି ଭଲ ଲୋକଙ୍କ ପାଇଁ ଏଇ ଦୁନିଆଟି ଚାଲିଛି। ଯଦି କୌଣସି ଭଲ ଲୋକ ନଥାନ୍ତେ ତାହେଲେ ଏଇ ଦୁନିଆରେ ପରିଚାଳିତ ହେବା ଅସମ୍ଭବ।
ନାଇଁ ବନ୍ଧୁ ଆପଣ ଠିକ କହୁଛନ୍ତି ଭଲ ତ ଅଛନ୍ତି ମନ୍ଦ ମଧ୍ୟ ଅଛନ୍ତି ତ ଆମେ ଆଜ୍ଞା ମନ୍ଦକୁ ନ ଦେଖାଇ ଭଲ ମଣିଷଙ୍କ ଲାଗି ବଞ୍ଚି ଆସୁଛେ ଯାହା କହିଲେ ଆପଣ ଠିକ କହିଲେ ବୁଝିଲେ। କିନ୍ତୁ ବନ୍ଧୁ ଆପଣ ନିଜେ ଭାବନ୍ତୁ। ଗ୍ରାମର ଉନ୍ନତି ହେଲେ ତାଙ୍କ ନିଜର ଉନ୍ନତି ସେ ସେଇ କଥା କେ ମାନେ ଏ ଏଇ କଥାଟି ତ ଏକ ଛୋଟ ବାଳକ ମଧ୍ୟ ଜାଣିଛି ହେଲେ ସେଭଳି ବଡ ଲୋକ ଏବଂ ଏତେ ମୂର୍ଖର ବିଚାର କିପରି ତାଙ୍କ ମନରେ ଆସୁଛି। ତାହା ମୁଁ ଆଜି ଯାଇଏଁ ବୁଝିପାରୁନି ବୁଝିଲେବନ୍ଧୁ।
ଆଜ୍ଞା ବନ୍ଧୁ ତୁ ମଣ୍ଡୁ ଗୋଟେ ପ୍ରଶ୍ନ
ଶୁଣନ୍ତୁ ବନ୍ଧୁ ଆପଣ ନିଜେ ଭାବନ୍ତୁ ଆପଣ ଏକ ଜାଗାରେ ଠିଆ ହୋଇଛନ୍ତି। ଆପଣଙ୍କୁୁ ଯାଇକି ପାଞ୍ଚ ଜଣ ପଚାରିବେ। କି ଆପଣ ଗ୍ରାମରେ ମନ୍ଦିର ଟି ଅଛି ନା ତ ଆପଣଙ୍କୁ କୋଉ ଭଳି ଖୁସି ଲାଗିବ ବୁଝିଲେ। ଆଉ ଆପଣଙ୍କୁ ଯଦି କିଏ ପାଞ୍ଚ ଜଣ ଠିଆ ହେଇଥିବେ ଆପଣଙ୍କ ଆସି କହିବେ। ସେ ଯୋଉ ଭଙ୍ଗା ରାସ୍ତା ଏବଂ ପାଣି ଜମି ଯାଉଥିବା ଗାଁ ଟି ତମର ନା। ଆପଣଙ୍କୁ କିଭଳି ଲାଗିବ ବୁଝିଲେ ନା। ତ ବନ୍ଧୁ ଦୁଇଟି ମଧ୍ୟରେ ବହୁତ ଅନ୍ତର ଅଛି ବୁଝିଲେ। ଯଦି ଆମେ ଭଲ କରିଥିବା ଆମ ଗାଁ ଲାଗି। ତାହେଲେ ଆମକୁ ଲୋକ ବହୁତ ଭଲ କହିବେ ବୁଝିଲେ। କାରଣ ଆମର ପରିଚୟତା ଆମ ବାପା ମା ଏବଂ ଆମ ଗାଁ।
ହୁଁ।
ଖାଲି ଆପଣ କହିଦେଲେ ହେବନାଇଁ ଯେ ଆମ ଗାଁ ନାଁରେ କିଏ ଖରାପ କହିଲେ ଆମେ ଛାଡିବୁ ନାହୁଁ। ଆମକୁ ମଧ୍ୟ ଆମ ଗାଁକୁ ଅନେଇବାକୁ ପଡିବ ବୁଝିଲେ।
ଆଜ୍ଞା
ଏଇଭଳି ପଦକ୍ଷେପ ନେଲେ ସିନା ବନ୍ଧୁ ଆମ ଗାଁ ଟି ଉନ୍ନତି ହବ ହଉ ବନ୍ଧୁ ଶୁଣନ୍ତୁ। ମୁଁ ମଧ୍ୟ ଯାଉଛି ଖେଳିବାକୁ ବୁଝିଲେ ଆମେ ପରେ କଥା ହବା ଆପଣ ଟିକେ ରଖନ୍ତୁ।
ଆଜ୍ଞା।
ଆଜ୍ଞା।